ହାଲୋ।
ହଁ।
ଆଚ୍ଛା କେମିତି ଅଛ? ଆ ମୁଣ୍ଡବିନ୍ଧା ହଉଛି କି ତମର?
ହଁ ମୁଣ୍ଡବିନ୍ଧା ତ ହେଉଚି।
ରହି ରହିକା ଟିକେ କହ ଆସ୍ତେ-ଆସ୍ତେ।
ହଁ ମୁଣ୍ଡବିନ୍ଧା ହଉଛି।
ଛି।
ହଁ ଆଉ ତମ୍ ତମ ଆଡ଼େ ପାଗ କେମିତି କଣ ଅଛି?
ପାଗ କଥା ବା ପୂର୍ବ କଲ୍ ରେ କଥା ହେଇଥିଲୁ ଫେରେ କଣ କହୁଛୁ।
ସେ ଆମ ଦେହ ଟା ଟିକେ ଭଲ ଲାଗୁନି, ହଁ ଜହ୍ନ ପଡ଼ି ଚି ଜହ୍ନ ସାଙ୍ଗେରେ କୁନି-କୁନି ତାରା ବି ଆକାଶରେ ଦେଖା ହବାକୁ ମିଳୁଛି। ଯେହେତୁ ମୋ ମୁଣ୍ଡ ଟା ବିନ୍ଧୁଛି, ସେଥି ପାଇଁ ମୁଁ ଉପରକୁ ଅନେଇ ପାରୁନି, ମୁଣ୍ଡକୁ ଟେକି ପାରୁନି।
ତମେ ମୁଣ୍ଡରେ କଣ ଦେଖୁଛ କି, ତମେ ଆଖିରେ ଦେଖୁନ ତାରାଗୁରା ଏଇ
ସେ ଆଖିରେ ଦେଖିବି ଯେ, ମୁଣ୍ଡ ଟାକୁ ଟେକିବା ଜରୁରୀ କି ନାଇଁ?
ଗୋଟେ କାମ କର ତମେ ଛାତ ଉପରେ ଶୋଇପଡ, ଆଖି ଟାକୁ ଖୋଲା କରିଦବ ତାର ଗୁରାକୁ
ମାନେ ଅଟୋମେଟିକାଲି ଦେଖାଯିବ। ଆଉ ବଢିଆ ଉପାୟଟା ଦେଲ ଆଉ, ଯୋଉଟା ମୁଁ ଜାଣିନଥିଲି ଆଉ। ମୁଁ ତ ସେତବଳୁ ବସିକି କଥା ହଉଛି।
ଟ୍ରାଏ କର-ଟ୍ରାଏ କର।
ହଁ-ହଁ-ହଁ।
ହେଲେ ମତେ ତ ତାରା ଗୋଟେ ବି ଦେଖାହଉନାହାତି। କଣ-କଣ ବୁଲିବାକୁ?
ଖାଇବାକୁ।
ଖାଇବାକୁ, ଖାଇବାକୁ ବିରିୟାନୀ। ଆଁ ବିରିୟାନୀ ଆଁ ବିରିୟାନି, ଚାମିନୀ, ଅଣ୍ଡାରୋଲ ଆଉ ଅର୍ ରୁଆ, ଡାଲି, ଖଟା, ଘାଣ୍ଟ, ପାସେ, ଖିରି
ଆଚ୍ଛା ତମୁକୁ ବେସର ଖାଇବାକୁ ଭଲ ଲାଗେନି?
ବେସର ମାନେ କଣ! ! ! ! ! ! ! ! ! ! ବେସର?
ହଁ ଛୋଟ ଛୁଆ ଦିଅନ୍ତି ମ।
ଓ ହଉ ବୁଝିପାରିଲି ସେ ଯୋଉ! ! ! ! ! ! ! ! ! ! ବେଶର କଥା କହୁଚ ତ, ହଁ ତମେ ଖାଇଚ ଟେଷ୍ଟ ବି ଲାଗୁଥିବ।
ଆଉ ମତେ ତ ପିତା-ପିତା ଲାଗେ, ତମୁକୁ କୋଉ ଭଳିଆ ଲାଗେ?
ତମେ ତାହେଲେ ଖାଇଚ ଯେ ଛୋଟ ଛୁଆ ମାନେ ବେସର ଦିଅନ୍ତି।
ଆଚ୍ଛା ତମେ ଦାନ୍ତରେ କଥା କହୁଚ ନା ପାଟିରେ ନା ଜିଭରେ କଥା କହୁଚ?
ମୁଁ ଜିଦ୍ ମୁ ଯି ଭଲ କାଉଟି? ଆରେ ମୁଁ ଯ ଭାରି କଥା କହୁଛି।
ଆଚ୍ଛା।
ଆଚ୍ଛା। ତମେ କଣ ତମର ମାନେ ପ୍ରିୟ ହବି ଯୋଉଟା ପାଠ ପଢିବାକୁ ନା ଡେଇଁବାକୁ ନା ନାଚିବାକୁ ଭଲ ଲାଗେ।
ସବୁ ଯାଙ୍କ।
ନା ତମେ ଦିନ ସାରା କଣ କରିଥିଲ ମତେ ଟିକେ ଧୀରେ ଧୀରେ କହିପାରିବ?
ହଁ ଦିନି ରୁଟିନି।
ହଁ।
ଦିନ ରୋଟିନି ଉଠିଲି ସାତଟା ରାତିରୁ ଅ ଟିକେ ଏପଟ ସେପଟ ହେଲି। ଝାଡା ଗଲି ଶୁଣ ଶୁଣ ଶୁଣ ଶୁଣ ହଁ। ଅ ଭୋରୁ ଷା ଚାର ରାତିରୁ ଉଠିଲି ଝାଡ଼ା ଗଲି ପୁଣି ଆସି ସୋଇପଡିଲି।
ଆଛା ମାନେ ତମେ ଉ ଟିକି ନିତ୍ୟକର୍ମ ସାରିଲ ଆସିକି ପୁଣି ଥରେ ବିଛଣାକୁ ଚାଲିଗଲ।
ହଁ ଖାଲି ଝାଡା ବସି ପୁଣି ଉଠିଲି ଏ ନଅଟା ଦଶ ଷା ବଳକୁ ଦାନ୍ତ ଘଷିଲି ଭାତ ତ ନୁହଁ ଖାଇ ଦେଇେଇକିନି ଟିକେ ପଢ଼ିଦେନି ଟିକେ ପଢ଼ିଦେଇକିନା ତାପରେ ମୋବାଇଲ ଟିକେ ଦେଖିଲି। ମୋବାଇଲ ଦେଖି ଶୋଇ ଶୋଇ ଶୋଇ ଶୋଇ ମେହେନ୍ଦୀ ଲଗେଇଲି। ତାପରେ ଆଜି ଯାଇଥିଲି ଗୋଟେ ଆମ ଗାଁକୁ। ଆସିଥିଲେ ମାନେ କିଛି ଚେକ୍ କରିବା ବି ତ ବ୍ଲଡ଼୍ ପ୍ରେସର ଚେକ୍ ଆଉ ହିମୋଗ୍ଲୋବନ୍ ଠିକ୍ ଅଛି କି ଅପରିଷ୍କାର ହେଇଯାଇଛି ତାକୁ ଚେକ୍ କରିବାକୁ ଯାଇଥିଲି।
ଆଚ୍ଛା।
ସବୁ ଠିକଠାକ୍ ଆସିଲା। ତମେ ତମ ଗାଁକୁ ଯାଇଥିଲେ କି ନାହିଁ?
ନାଇଁ।
ଯାଇନଥିଲେ?
ନାଇଁ ତମେ କଣ ପଠେଇଥିଲ?
ହଉ ହଉ କାଲି ପଠେଇଦେବି ତମ ଗାଁ ଆଡକୁ କାଲି ପଳେଇବ।
ଆଚ୍ଛା ଶୁଣ ମୁଁ ମୋ ଦିନର ରୁଟିନ୍ ଟା କହିବି?
ହଁ କୁହ।
ମୁଁ ତ ରାତି ତିନିଟାରୁ ଉଠେ କାରଣ ମୁଁ ଯେହେତୁ ବୈଷ୍ଣବ ଯେମିତି ଆଉ ମୁଁ ତ କୃଷ୍ଣ ଠାକୁରଙ୍କୁ ବହୁତ ମାନେ। ସେମିତି ମୁଁ ବ୍ରହ୍ମ ମୁହୂର୍ତ୍ତରୁ ଉଠିଯାଏ ବୁଝିଲ।
ହଁ।
ହଁ ରାତି ତିନିଟ ର ମାନେ ତିନିଟା ଏମ୍ ପିଇମ। ଉଠିଯିବି ଫାଷ୍ଟ। ଆଉ ଘଣ୍ଟେ ଦେଢ ଘଣ୍ଟା ମୁହୁ ଧ୍ୟାନ କରେ ନିଜ ପି ବିଛଣା ଉପରେ ବସିଲି ଧ୍ୟାନ କଲା ପରେ ହଁ ମୁଁ ଯୋଗ ବି କରେ ଧ୍ୟାନ କରେ ଘଣ୍ଟେ ଯୋଗ କରେ ଅଧ ଘଣ୍ଟେ। ଯାହା ଦ୍ଵାରା କି ମତେ ଯୋଗ କରିବା ଦ୍ଵାରା କି ଯୋଉ ଝାଡା ଟା ମାର ନଥାଏ ସେଥିପାଇଁ। ସେ ଝାଡା ମାଡେ ଡେଇଁବି ହାତ ହଲେ ବି ବୁଲିବି। ଆଉ ଆଗ ପଛ ଚାଲିବି ଆଉ ବସ ବି ଉଠୁଏବି। ଏମିତି ମୁଁ ଯୋଗ କରେ। ଯୋଗ କଲେ ପେଟ ଟା ଟିକେ ଖେଳି ହେଇଯାଏ ତାପରେ ଟିକେ ପାଣି ପିଇ ଦେଲେ ଆ ଗୁଡୁ ଗୁଡ଼ୁ ହେଇକି ପେଟ ରେ ଝାଡା ବୁଝିଲୁ
ହୁଁ।
ହଁ ଝାଡ଼ା ମାଡିଲେ ଆମର ତ ଲାଟିନ୍ ନାହିଁ ସେଥିପାଇଁ ମତେ ପଡିଆକୁ ସ ସରକାରୀ ଲାଟ୍ରନ୍ ଯିବାକୁ ସରକାରୀ ଶୌଚାଳୟ ଯୋଉଟା କହିଲେ ବି କିଛି ଭୁଲ ହବନି। ସେଠିକେ ଯାଏ ହଁ ହଁ ଆଜିକାର ମାନେ ଲୋ ଲୋକ ବି ଏତେ ଉପରକୁ ବି ଉଠି ନାହାନ୍ତି ଆମେ ବି ନିଚ ଶ୍ରେଣୀର ଲୋକ
ହଁ ଆମ ଆଡେ ବି ପଡିକୁ ବି ଝାଡା ଯାଉଛନ୍ତି।
ଆଛା ଶୁଳ ମୁଁ ତାହେଲେ କହୁଛି ଗୋଟେ ବାଲ୍ଟି ଧରିବି ନୋଟା ରେ ପାଣି ନେଲେ ତ ଆଉ ହବନି ସେଥିପାଇଁ ଯେହେତୁ ମୁଁ ବଡ ହେଇଗଲିଣି ସେଥିପାଇଁ ଗୋଟେ ବାଟରେ ହଁ ଗୋଟେ ବାଲ୍ଟିରେ ପାଣି ନେବି ମାନେ ଝାଡା ଟା ଲାଗୁଥିବ ଯେଉଁ ଭଳିଆ ରେଟରେ ସେଥିପାଇଁ ଗୋଟିଏ ରାସ୍ତା ନୁହେଁ କି ଦିଟାରେ କି ତିନିଟା ରାସ୍ତା ନୁହେଁ ମୋତେ ତ ଚାରିଟା ରାସ୍ତା ପାର ହୋଇକି ଯିବାକୁ ପଡ଼ିଥାଏ। ଆଉ ବେଳେ ବେଳେ ତ ବହୁତ ଗାଡି ମାନେ ଚାରିଟା ଲାଇନରେ ଗାଡିର ସଂଖ୍ୟା ବହୁତ ଭିଡ ଥାଏ ଗାଡି ଯାଉଥିବ ଆଉଥିବ ମତେ ଜୋରରେ ଝାଡା ଲାଗିଛି ମୁଁ ସେଇଠିକି ମତେ ଝାଡା ଲାଗିଲେ ତ ମୁଁ କିଛି ମାନେ ସେପଟକୁ ଯାଇପାରିବିନି ସେଥିପାଇଁ ଗାଡି ବି ଯାଉଥିବ ମୁଁ ସେଇଠି ବି ହଗିଦିଏ। ଯାହାଦ୍ୱାରା କି ଚାରିଆଡେ ଲୋକ ବିି ଥିଲେ ବି ମୋତେ କିଛି ଖରାପ ଲାଗେ କାରଣ ମତେ ଝାଡା ଲାଗୁଛି ନା ଝାଡା ଟା ମୋ ପାଇଁ ଭାଇ ବହୁତ ଇମ୍ପୋଟାଣ୍ଟ। ଝାଡା ଯଦି ଦେହରେ ରହି ହଁ ଘୁହ ବି ଚରିଯିବ ଦେହରେ ଡାକ ଦାକ ବି ଗାଣ୍ଡି ଟା ଆସିବ
ଆଉ ଆମର ଏଠି ରାସ୍ତା ପାଖରେ ଆମ ଘର ତ ଅ ମାନେ ଏଇଠି ଗୋଟେ ଦୋକାନଟେ ବି ପାଖରେ ଅଛି। ତ ସେ ରାସ୍ତା ଉପରେ ତିନି ଜଣ ବସିଛନ୍ତି ହେଲା ତିନି ଜଣ ବସିଛନ୍ତି ଯେହେତୁ ଆମ ଘର ପାଖ ପାଖରେ ରାସ୍ତା ଟା ତ ମୁଁ ଛାତ ଉପୁରକୁ ଆସିଲା ବେଳକୁ ସେ ତିନି ଜଣଙ୍କୁ ମୁଁ ଦେଖିବାକୁ ପାଉଛି। ଯେମତି ଜଗନ୍ନାଥ ବଳଭଦ୍ରା ସୁଭଦ୍ରା ଯେମତି ବସନ୍ତି ତ ସେମିତି ହିଁ ସେମାନେ ବସିଛନ୍ତି ସୁଭଦ୍ରା ମଝିରେ ରୁହନ୍ତି ଛୋଟ ଟିକେ ତ ସେଥିପାଇଁ ସେ ର ବସିଛନ୍ତି ସେମିତି ପୁରା ଜଗନ୍ନାଥ ସୁଭଦ୍ରା ବଳଭଦ୍ରା ଯେମିତି ସୁଭଦ୍ରା ଜଗନ୍ନାଥ ବଳଭଦ୍ରା ତ ସେମତି ଯେମିତି ଆ ମୋ ପାଖରେ ଏଇଠି ଗୋଟେ ଗଡ଼ ଅଛି ମାନେ ଯେମିତି ସବୁ ଇଏରେ ଗ ଗୋଟେ ଗଡ଼ ରାଜୱାସ ଥାଏ ତ ଆମର ବି ସେମିତି ରାଜୱାସ ଅଛି ଆଉ ସେଠିକି ତାଙ୍କ ସେଠି ଠାକୁର ଅଛନ୍ତି ମନ୍ଦିରରେ ତାଙ୍କୁ ନ ରଖିକି ତାଙ୍କୁ ରଖିଦେଲେ ବି ଆ ଠିକ୍ ହବ।
ଆଚ୍ଛା।
ହୁଁ।
ହଁ ମୁଁ ଆଜି ଉଠିଲି ଉଠିକି ନିତକର୍ମ ସାରିଲି ମୁଁ ଆଜି ମୁଣ୍ଡ ବି ଧୋଇଲି ଗାଧେଇକି ତାପରେ ଆଉ ତାପରେ କିଛି ଜଳଖିଆ ଖାଇଲି ସକାଳେ ଆ ଜଳିଖିଆ ଆଜି ମୋର ପାଣି ଥିଲା ଆଉ କିଛିଟା ମେରିଗୋଲ୍ଡ ବିସ୍କୁଟ ଥିଲା ଯେଉଁଟାକି ମୋର ପ୍ରିୟର ଖାଦ୍ୟ ଅ ଖାଇଲି ବିସ୍କୁଟ ଗୋଟାଏ ନୁହଁ ମୁଁ ଦଶ ଖଣ୍ଡ ବିସ୍କୁଟ ଖାଇଲି। ତାପରେ ବାସନ ମାଜିଦେଲି ଘର ଲୋକଙ୍କୁ ବି ଖାଇବାକୁ ବନେଇକି ଦେଲି ତାପରେ ମୋ ଦେହ ଟା ବି ଯେହେତୁ ଆଜି ଭଲ ନାହିଁ
ସେଥିପାଇଁ ଟିକେ ରେଷ୍ଟ ନେଲି ରେଷ୍ଟ ନେଇକି ମୋତେ ଜଣାପଡ଼ିଲା କି ମୋ ମୁଣ୍ଡଟା ବହୁତ ଭାରି ଭାରି ଲାଗେ ଗୁଛି ତାପରେ ଟିକେ ରୋଲନ୍ ଟିକେ ମୁଣ୍ଡରେ ରଖିଦେଲି ରଖିଦେଲେ ନୁହେଁ ମାଲିସ୍ କରିଦେଲେ ତାପରେ ଟିକେ ଆରାମ ଲାଗିଲା ସେଥିପାଇଁ ବାନ୍ତି ବି ମୋର ଆଜିହେଇଗଲେ ଖାଲି ପାଣି ସେଟା ଭଲା ମୁଁଟ ଆଲେ ବି ଓଜନିଆ ଅଜନିଆ ଲାଗିଲା ତେଣୁକରି ମୁଁ ଆସିଲି ବିଛଣା ପକେଇଦଲି ତାପରେ ଚୁପ କିନା ସେଠି ଶୋଇବ ଶୋଇଛି ମାନେ ଆଖି ଖୋଲିକି ନୁହଁ ଆଖି ବୁଝିକି ଶୋଇ ନିଦାରେ ଶୋଇ ପଇଲି ଉଠିଲା ବେଳକୁ ଦେଖିଲି କି ଘଣ୍ଟାରେ ଏଗାରଟା ବାଜିଲାଣି ତାପରେ ଉଠିକି ବହୁତ ବ୍ୟସ୍ତ ଲାଗିଲା କି ଦିନ ଏଗାରଟା ହେଲାଣି ମୁଁ ଶୋଇଛି ସେଥିପାଇଁ ତୁରନ୍ତ ଉଠି ପଡ଼ିଲି ମୁଁ ଥରେ ୱାସରୁମ୍ ଗଲି ୱାସମ୍ ଆସିକି ଆ ନିଜକୁ ଟିକେ ମାନେ ଶୌଚ କରିଦଲି ଧୋଇଧୁଆ ହେଇସାରି ପୁଣି ଥରେ ଆସିଲେ କି ଅ ଏଗା ରଟ ଚାଟା ବଳର ଭାତ ଖାଇବାକୁ ଏମିତି ଭାତରେ ଥିଲା ପଖାଳ ଭାତ ଆଉ ଶାଗ ଭଜା ଥିଲା ପୋଇ ଆଳୁ ବେସର ଥିଲା ଆଉ କାକୁଡିର କାକୁଡି ଆଉ ଟମାଟୋ ଆ କଞ୍ଚାଲଙ୍କା ଆଉ ଗାଜର ପକାରଥିଲା ଆ ଦହିତ ନଥିଲା ସେଥିପାଇଁ ତାର ଟେଷ୍ଟ ବଢ଼ିଆ ଲାଗୁଥିଲା ଆଉ କିଛି ଲୁଣଥିଲା ରା
ଏଇଟା ତ ଓଡିଆ ମାନଙ୍କର ଦେଶୀ ଖାଦ୍ୟ ଆଉ
ଆଉ ପଖାଳ ତ କହିଲେ ଘରେ ଘରେ ରାଜା ଆଉ ଓଡିଶା କହିଲେ ମାନେ ପଖାଳ ଭାତ
ହଁ ଖାଏ ଓଡ଼ିଆ ଯେହେତୁ ପଖାଳ ଭାତକ ନ ହେଲେ ହବ
ଅ ପଖାଳ ଖାଇଲି ଖାଇଲି ଲଗାତାର ମୁଁ ଦେଢ ଘଣ୍ଟା ମୁଁ ପଖାଳଟା ଖାଇଲି ମାନେ ପଖାଳ ମୁଁ ଯେତିକି ଖାଇବାକୁ ଭଲ ପାଏନି ପଖାଲ ର ଯୋଉ ତୋରାଣୀ ଟା ଥାଏ ତାକୁ ପିଇବାକୁ ମତେ ବହୁତ ମଜା ଲାଗିଥାଏ ଯେତେବେଳେ ଆମେ ଦିଇ ଭଉଣୀ ଆମେ ପଖାଳ ଭାତ ଖାଉ ହଁ ପଖାଳ ଭାତ ଖାଇଦବୁ ତୋରାଣି ପିଇବାକୁ ମାଡଗୋଳ ନିଜ ନିଜ ଭିତରେ ଲାଗିବ ସିଏ କହିବାକୁ ମୁଁ ବହୁତ ତୋରାଣି ପିଇବି ମୁଁ କୁହେକି ମୁଁ ବହୁତ ତୋରାଣି ପିଇବି ଦି ଜଣ ଭଉଣି ମାଣ୍ଡଗୋଳ ଲାଗି ଲାଗି ସେ ତୋରଣେ ପିପି ଆଜି ଆମର ଛୁଟି ଏତ ଲମ୍ବା ଆସିଛି
ତମ ଛୁଟି ବହୁତ
ମୋ ଚୁଟି ବହୁତ ମାନେ ଲମ୍ବା
ମାନେ କଣ ଆଣ୍ଠୁ ତଳକୁ
ନାଇଁ ନାଇଁ ଆଣ୍ଠୁ ଉପର
ଆମର ଏଠି ଗୋଟେ ନାନୀ ଅଛି ତାର ମାନେ ଚୁଟି ଅଛି ହେଁ ଚୁଟି ଅଛି ବୋଲି ତାର ବହୁତ ଭାଉ ଦେଖଉଛି ସେ
ଯେତେ ଚୁଟି କି ତ କାଟି ଦଉ ନ
ଆରେ ଆମ କଣ କାଟି ପାରିବୁ ସିଏ କାଟିବ ନା ଆଉ ମାନେ ନାନୀ ନାନୀମାନେ ନାନୀ ଜଣେ ଅଛନ୍ତି ତାର ଏତେ ଆଟିଟ୍ୟୁଡ଼ ଏତେ ଆଟିଟ୍ୟୁଡ଼ ଖାଲି ରିଲ୍ସ କରିି ମାନେ ଗୋଟେ ଦିଟା ଗୋଟେ ଦିଟା ଗୋଟେ ଡ୍ରେସ୍କୁୁ କୁ ଦି ଚାରିଟା ପୋଷ୍ଟ ଖାଲି ସମସ୍ତଙ୍କୁ କଲାବେଳେ ସେ ଖୋଲା ବେର୍ଷନ ଆଉ ଯଦି ତୁ ତା ଷ୍ଟୋରି ମେନ୍ସନ୍ ଦେବୁନୁ
ନହଲେ ଲୋକ ଆଜିକାଲି କେତେ କଷ୍ଟରେ ରହୁଛନ୍ତି ଦିନ ମଜୁରୀ ଜୋରା ବହୁତ ପରିଶ୍ରମ କରୁଛନ୍ତି ବହୁତ ଲୋକ କଷ୍ଟରେ ରହୁଛନ୍ତି। କି ମାନେ ଦେଖୁଥିବା କିଛି ଲୋକ ସ୍ତ୍ରୀ ଲୋକ ଖାସ୍ କରିକି ଝିଅ ପିଲା ବାହାରକୁ କାମ ବି କରିବାକୁ ଯାଉଛନ୍ତି। ମୁଁ ତ ଭାଈ ଏଠି ଦେଖୁଛିି ଅଛି କି ଏଠି ଗୋଟେ ଆମର ବଡ଼ ଜାଗା ଅଛି ଆଁ ଗୋଟେ ବାଟ ବି କହିଲେ ଚଳିବ, ଉଁ କେତେ ଏକର ଜମି ତ ମୁଁ କହିପାରିବିନି ସେ କି ପୁରୁଷ ସହିତ ଝିଅ ପିଲା ଆଉ ସ୍ତ୍ରୀ ଲୋକ ବି ଏଠି କାମ କରୁଛନ୍ତି। ଦେଖିକି ତ ବହୁତ ଦୁଃଖ ଲାଗୁଛି କିନ୍ତୁ ସେମାନେ ଆମକୁ ଅନେଇକି ହସୁଛନ୍ତି। ସେଥିପାଇଁ ମୁଁ ଆଉ ଦୁଃଖ କରୁନି ତାଙ୍କୁ ଦେଖୀକି।
ହଁ ଆଉ ତୁ ଯଦି ପର କଥା ଭାବୁଥିବୁ ସେ ପର କଥା ନ ଭାବିବେ ଆଁ
ତମେ ଏମିତି